ହାଲୋ।
ହଁ କଣ କରୁଚ?
ଆରେ କଟିଗଲା କଣ ପାଇଁ କଲ୍ ଟା?
ନେଟୱାର୍କ ପା ପାଇଁ ବଧେ କଟିଗଲା।
ଅ ମୋର ତ ନେଟୱାର୍କ ଅଛି ଆପଣଙ୍କର ନେଟୱାର୍କ ନାହିଁ ପ୍ରାୟେ
ମର ବି ତ ଅଛି।
ମୁଁ ତ କଣ ପାଇଁ କଟି ଯାଇଛି ତାହେଲେ ଆଉ ହଁ, ଗୋଟେ କଣ କହୁଥୁଲ ରଥଯା ତ୍ରା ବିଷୟରେ କୁହ।
ହଁ ରଥ ଯାତ୍ରା ଆସିଲେ ମନରେ ଅଲଗା ଖୁସି ଆସିଯାଏ ନା।
ଅଁ ହଁ ବହୁତ ଖୁସି ମୋର ବି ସେଇ ଅବସ୍ତା। ଛୋଟ ବେଳ ର କଥା ହିଁ ମନେ ପଡିଯାଏ।
ହୁଁ ମୋ ଛୋଟବେଳର ରଥ ଯାତ୍ରା କେମିତି ଥିଲା।
ବହୁତ ମଜା ଥିଲା ରଥ ଆସିବା ପୂର୍ବରୁ ନୂଆ ଡ୍ରେସ ହିଁ କିଣା ହଉଥୁଲା। ତାପରେ ସକାଳୁ ସାଙ୍ଗ ମାନଙ୍କ ସହ ରଥ ଦେଖିବାକୁ ଯାଉଥୁଲୁ। ବହୁତ୍ ମଜା।
ଆମ ଗାଁଙ୍କ ପିଲାମାନେ ଛୋଟ ରଥ ତିଆରି
ହଁ ସତରେ କେମିତି?
ଉଁ କାଠ କାଗଜ ରଙ୍ଗୀନ କପଡା ଦେଇ ତାପରେ ସବୁ ଘର ଆଗେରେ ବିଲା ହଉ
ହଁ ବହୁତ ସୁନ୍ଦର ପରମ୍ପରା।
ହଁ ସେତେବେଳେ ମୋବାଇଲ ନଥିଲା କିନ୍ତୁ ଖୁସି ବହୁତ ଥିଲା।
ହଁ ଠିକ୍ କହିଲୁ ଏବେ ସବୁଆଡେ ମୋବାଇଲ ଫୋନ୍ ଫଟୋ ବନେଇବାରେ ପୁରା ସମସ୍ତେ ବ୍ୟସ୍ତ।
ହ
ଆଉ ସେ ଛୋଟବେଳେ ରଥ ଆଉ କିଏ ବନଉଛନ୍ତି ବନଉନାହାନ୍ତି।
ତଥାପି ଭକ୍ତି ଭାବ କମି ନାହି
ହଁ ଜଗନ୍ନାଥଙ୍କ ନାମ ଶୁଣିଲେ ଗୋଟେ ଅଲଗା ପ୍ରକାର ଶାନ୍ତି ହିଁ ମିଳିଥାଏ। ତୁ କେବ୍ ପୁରୀ ଯାଇଛୁ?
ହଁ ସେ ରଥ ଯାତ୍ରା ସମୟରେ ନୁହଁ।
ମୁଁ ମଧ୍ୟ ନାହିଁ କିନ୍ତୁ ଥରେ ଯିବାକୁ ବହୁତ ଇଚ୍ଛା ଅଛି ରଥଯାତ୍ରରେ ଥରେ ଯିବାକୁ ହିଁ ବହୁତ ଇଚ୍ଛା ଅଛେ।
ମୋର ବି। ଟିଭିରେ ଯେତେ ଭିଡ ଦେଖାଯାଏ ସାମନାରେ ଦେଖିଲେ କେତେ ଭଲ ଲାଗିବ ନା।
ହଁ ଲକ୍ଷ ଲକ୍ଷ ଲୋକ ଆସନ୍ତି ପୋଲିସ ତ ବି ବହୁତ୍। ବହୁତ୍ ପୋଲିସ ଲୋକ ପ୍ରବଳ ଲୋକ ହୁଅନ୍ତି।
ହୁଁ ସଭିଏଁ ଗୋଟିଏ ଉଦ୍ଦେଶ୍ୟରେ ପ୍ରଭୁକ ଦର୍ଶନ
ହଁ ପ୍ରଭୁଙ୍କ ଦର୍ଶନ ପାଇଁ ହିଁ ସମସ୍ତେ ଯାଆନ୍ତି।
ହ
ତ ରଥ ଟାଣିବାର ସୌଭାଗ୍ୟ ମିଳିଲେ ବହୁତ ପୁଣ୍ୟ ମିଳେ ବୋଲି କୁହନ୍ତି ନା ରଥ ଟାଣିବାରେ।
ହଁ
ତ ସେଥିପାଇଁ
ମୋର ବି ଆଜି ବି ସେଇ କଥା କହନ୍ତି।
ହଁ ତୁ ତିନୋଟି ରଥର ନାମ ମନେ ରଖିଛୁ।
ହଁ ଚେଷ୍ଟା କର ନନ୍ଦୀଘୋଷ ତାଳ ଦ୍ଵଜ ଆଉ ଦର୍ପଦଳନ।
ହଁ ହଁ ବାହା ସବୁ ଠିକ କହୁଛୁ ତ।
ସ୍କୁଲରେ ପଢିଥିଲି ନା।
ହଁ ସେଇ କଥା ମୁଁ ପାର୍ଟିରୁ ବି କଥା ନେଇଗଲ ସ୍କୁଲରେ ପଢିଥିଲ ପ୍ରାୟ ଆଉ। ଆଜିକାଲି ପିଲାମାନେ ବେଶୀ କିଛି ଜାଣୁନାହାନ୍ତି। ଏତେ ଜାଣୁନାହାନ୍ତି ଏ ବିଷୟରେ।
ହଁ କିନ୍ତୁ ଆମ ପରମ୍ପରା ବିଷୟରେ ଜାଣିବା ଦରକାର।
ହଁ ଠିକ କଥା।
ଆଚ୍ଛା ରଥ ଯାତ୍ରା ଦିନ ତୁମେ କଣ ଖାଇବାକୁ ପସନ୍ଦ କରୁଛ।
ଆ ରଥଯାତ୍ର ରେ ତ ଖିରି ପୋଡ ପିଠା ପ୍ରସାଦ ଏସବୁ ହିଁ ଖିଆଯାଏ ନା।
ହୁଁ ମୋର ବି ପୋଡ଼ ପିଠା ବହୁତ ପସନ୍ଦ।
ହୁଁ ରଥଯାତ୍ରା ପୋଡ ପିଠା ରୁହେ ସାଙ୍ଗେ ସାଙ୍ଗେ ମନେ ପଡେ।
ହୁଁ ଏବେ ତ ମୋର ଖାଇବାକୁ ଇଚ୍ଛା ହଉଛି।
କଣ?
ପୋଡ଼ ପିଠା।
ଆଉ ତମେ ଏ ରଜ ଗଲା ପା ରିସେଣ୍ଟ ରଜରେ ପୋଡ ପିଠା ଖାଇ ନ କି।
ହଁ ଖାଇଛି ଏବେ କିନ୍ତୁ ମତେ ବହୁତ ଭ ଆଉଥରେ ଖାଇବାକୁ ଇଚ୍ଛା ହଉଛି।
ହ ହ ଆଚ୍ଛା ତୁ ଜାଣିୁଛୁ। ହଁ ମୁଁ ଖାଇଥିଲି ବଟ ଏବେ ଏମତି ପୋଡ ପିଠା ଏତେ ପସନ୍ଦ ନୁହେଁ ନା ତ ସେ ସେଥିପାଇଁ ପୋଡପିଠା ଖାଇବାକୁ ଇଚ୍ଛା ହଉନି ବାକି ଖୀରି ପ୍ରସାଦ ଏସବୁ ଖାଇବାକୁ ଇଚ୍ଛା ହଉଛି।
ହଁ।
ଆଚ୍ଛା ଜାଣିଛୁ। ହଁ ରଥଯାତ୍ରା ପୂର୍ବରୁ ପୁରୀରେ କେତେ ପ୍ରସ୍ତୁତି ହୁଏ ଏକଥା ଜାଣିଛୁ କି ନାଇଁ।
ହଁ ଟିକେ ଟିକେ ଜାଣିଛି ରଥ ତିଆରି କାମ ଅକ୍ଷୟ ତୃତୀୟରେ ଆରମ୍ଭ ହୁଏ।
ହଁ ଅକ୍ଷୟ ତୃତୀୟରେ ହିଁ ଆରମ୍ଭ ହେଇଥାଏ ସେଥିପାଇଁ ବିଶେଷ କଠ କାଠ ବି ମଧ୍ୟ ଅଣା ଯାଇଥାଏ। ତ ବହୁତ ବଢେଇ ମାନେ ହିଁ ସେଥିରେ ଲାଗିକି ସବୁ ରଥ ତିଆରି କାର୍ଯ୍ୟରେ ସବୁ ଲାଗିଯାଆନ୍ତି। ସେ କଥା ଭାବିଲେ ବେଳୁ ବେଳେ ଆଶ୍ଚର୍ଯ୍ୟ ଲାଗେ ପ୍ରତିବର୍ଷ ନୂଆ ନୂଆ ରଥ ବନାଯାଏ।
ହଁ ହଁରେ ଏତେ ବଡ ରଥ ତିଆରି କରିବା ସହଜ କଥା ନୁହେଁ।
ହଁ କାରିଗର ମାନେ ମଧ୍ୟ ପିଢି ପରେ ପିଢି ଏଇ କାମ ହିଁ କରୁଛନ୍ତି।
ଠିକ୍ କହିଲ ପରମ୍ପରାକୁୁ ଜୀବନ୍ତ ରଖିଛନ୍ତି।
ଆଚ୍ଛା ତୋର ଘରେ ରଥଯାତ୍ରା ଦିନ କେମିତି କଟେ।
ମୋର ସକାଳୁ ଉଠନ୍ତି ଘର ସଫା କରନ୍ତି। ତ ପୂଜାଲେ ପାଇଁ
ହଁ ଆମ ଘରେ ବି ମଧ୍ୟ ସେମିତି ମା ସକାଳଠୁ ବ୍ୟସ୍ତ ରୁହନ୍ତ ଆମ ଘରେ ସବୁ ଜଗନ୍ନାଥଙ୍କର ଭକ୍ତ ଜଣେ ଜଣେ ହିଁ ଅଛନ୍ତି। ସମସ୍ତେ ନିଜେ ମାନେ ବହୁତ ବ୍ୟସ୍ତ ର
ମା ମାନେ ତ ସବୁ ମନ୍ତବ୍ୟର ମୁଖ୍ୟ ନାୟିକା ନା।
ହଁ ହଁ ସେଟା କହିଲେ ଅତ୍ୟୁକ୍ତି ହେବ ନାହିଁ ଅତ୍ୟୁକ୍ତି ହେବ ନାହିଁ ସେ ସବୁ କାର୍ଯ୍ୟରେ ମୁଖ୍ୟ ହିଁ ଥାଆନ୍ତି। ସବୁ କାମ ସେମାନେ ହିଁ କରିଥାନ୍ତି।
ହୁଁ ତମ ମା କଣ କଣ ପ୍ରସାଦ ବନାନ୍ତି?
ହଁ ଖିରି, ମଣ୍ଡା, ପୋଡପିଠା, ଆଜି ତ ହେଇ କାକରା ଏବେ ବନା ଯାଉଛି।
ହିଁ ଭୋକ ଲାଗୁଛି।
ହଁଁ ହଁ ଆସି ଯା କା ଖୁଆଇ ଦେବି।
ମୁଁ ନିଶ୍ଚୟ ଆସିବି।
କେବେ ଆସୁଛ ଆମ ଘରକୁ କୁହ?
ହୁଁ ଏଇ ରଥଯାତ୍ରା ରେ ଯିବା।
ଆ ଠିକ ଅଛି ଆଉ। ତୋର ମନେ ଅଛି ଛୋଟବେଳେ ରଥ ରଥ ମେଳରୁ ମାନେ ସବୁ କଣ କଣ କିଣୁଥିଲୁ।
ଆରେ ହଁ ବେଲୁନ ଛୋଟ ଖେଳାନା।
ଏବେ ଆଉ କିଣିବାକୁ ଇଚ୍ଛା ହଉନି ନା?
ନା ହଁ ଏବେ ବି କିଣିବା ପାଇଁ ଇଚ୍ଛା ହଉଛି କିନ୍ତୁ ସେ ବୟସ ହି ନାହିଁ।
ମୋର ତ ରଙ୍ଗୀନ ଚୁଡ଼ି କିଣିବାରେ ଭାରି ସୌକୁ ଥିଲା।
ହଁ ଆମେ ତ ସବୁ ଷ୍ଟଲ ବୁଲି ବୁଲି ଦେଖୁଥିଲେ ନା।
ହଁ ଆଉ ଜିଲେବି ବି ଖାଉଥିଲୁ ଗରମ ଗରମ ଜିଲେବି ଯୋଉ ଛଣା ଯାଏ। ସେ ସବୁ ବି ଖାଉଥିଲେ।
ହଁ ଏବେ ସେଇଦିନ ମନେ ପଡିଲେ ବହୁତ ଭଲ ଲାଗେ।
ହଁ ସେତେବେଳେ ଛୋଟ ଛୋଟ କଥାରେ ଖୁସି ହିଁ ମିଳୁଥିଲା ଅଲଗା ପ୍ରକାର।
ଆଜିକାଲି ଲୋକେ ଖୁସି କରିବାକୁ ବାହାରକୁ ଯାଉଛନ୍ତି।
ହଁ ସତକଥା ଆମ ପର୍ବପର୍ବାଣିୀରେ ହିଁ କେତେ ଆନନ୍ଦ ଅଛି, ରଥଯାତ୍ରା ଦିନ ଟିଭିରେ ଛେରା ପହଁ ପହଁରା ଦେଖୁଛ କି ନାଇଁ?
ହଁ ହଁ ଗଜପତି ମହା ସୁନା ବେଶ ଆମ ଝାଡ଼ୁ ଧାରି ରଥ ସଫା କରନ୍ତି। ଆଉ ବି ଗୋଟେ ମତେ ଭଲ ଲାଗେ ରଥ ଯାତ୍ରା ରେ, ଏବେ
ସେଇ ପରମ୍ପରା ନା ମତେ ବହୁତ ଭଲ ଲାଗେ।
ଆଉରି ଗୋଟେ କଥା ଜଗନ୍ନାଥ ଆଉ ମା ମା ଲକ୍ଷ୍ମୀ ଯେତେବେଳେ ଝଗଡା ନାଗନ୍ତି। ଲକ୍ଷ୍ମୀ ଛାଡ଼ନ୍ତିନି ଭିତରକୁ ଜଗନ୍ନାଥଙ୍କୁ। ସେଇ ସିନ ଟା ମତେ ଆହୁରି ବଢିଆ ଲାଗେ।
ହଁ। ଏଇଆ ହିଁ ଦେଖାଯାଏ ପ୍ରଭୁଙ୍କ ଆଗରେ ସବୁ ହିଁ ସମାନ।
ହଁ ପିକ କାଇଲା।
ଆଚ୍ଛା ତୁ କେବେ ରଥ ଟାଣିଛୁ?
ଆମ ଗାଁରେ ରଥ ଟାଣିଛି।
ଆଜ୍ଞା, ଆରେ କଣ ଗୋଟେ ଏମତି ସାଉଣ୍ଡ ହଉଛି ପାଖରେ?
ନାଇଁ ତ।
ଓହୋ କିଛି ଗୋଟେ ଆବାଜ ଆସିଲା।
ହଁ ନାଇଁ କଲ ଆସିଥିଲା ତ। ସେଟା ସାଉଣ୍ଡ ଆସିଛି। ଆମ ଗାଁରେ ରଥ ଟାଣି ଥିଲେ କେମିତି ଲାଗିଥିଲା?
ହୁଁ ହୁଁ। ବହୁତ ଭଲ ସମସ୍ତେ ଏକାଠି ହି ଟାଣୁଥିଲେ ବହୁତ ଭଲ ଲାଗେ
ସେଇ ଏକତା ହିଁ ରଥଯାତ୍ରା ସବୁଠାରୁ ସୁନ୍ଦର ଜିନିଷ।
ହଁ ଧନୀ ଗରିବ ଛୋଟ ବଡ ସବୁ ହିଁ ଏକାଠି ହୁଅନ୍ତି ସେଇଥିପାଇଁ ଜଗନ୍ନାଥଙ୍କୁ ସାରା ବିଶ୍ଵର ଠାକୁର ହିଁ କୁହାଯାଏ
ହଁ ଠିକ କଥା।
ଆଉ ରାତି ରେ ଆପଣଙ୍କର ଆଜି ଖାଇବା କଣ ହେଇଛି?
ରାତିରେ ଆମର ଅଛି ଭୋଜି ଆସିଥିଲା ଛି ଖାଇବ ହଁ ମୁଁ ପୁରୁଣା ଫଟୋ ଦେଖୁଥିଲି ରଥଯାତ୍ରା ବେଳର କିଛି ଫଟୋ ମିଳିଗଲା
ମିଳିଯାଇଛି ତ ମତେ ପଠେଇବେ ମୁଁ ବି ଦେଖିବି?
ହଁ ନିଶ୍ଚୟ।
ହଁ ମତେ ପଠେଇବେ ମୁଁ ବି ଦେଖିବି କେମିତି ଆପଣ ଛୋଟବେେଳେ କେମିତି ଦେଖା ଯାଉଥିଲେ ଏବେ କେମିତି ଦେଖା ଯାଉଛନ୍ତି?
ପଠାଉଚି ଦେଖ।
ପଠେଇଲେ?
ହଁ ଦେଖ।
ହ ଓକେ ଠିକ ଅଛି। ଆଉ ଆପଣଙ୍କର ରାତିରେ ଖାଇବା କଣ ହେଇଛି?
ଆ ଖା ତୁ କାଲି ଭୋଜି ଆସିଛି।
ଆରେ ବା ଏହା ତ ଆମ ସ୍କୁଲ ସମୟର ଫଟୋ।
ହଁ ସେତେବେଳେ ଆମେ ରଥ ମେଳାକୁ ଯାଇଥିଲୁ
ହଁ ହଁ ମୋର ମନେ ପଡିଲା ଆପଣ ଗୋଟେ ତମେ ଗୋଟେ ବଡ ବେଲୁନ କିଣିଥିଲ ତ ଆଉ ମୁଁ ବି ଗୋଟେ ଖ ନା ହଁ ହଁ ଠିକ ଠିକ ଠିକ।
ହଁ ଘରକୁ ଆସି ସାରା ଦିନ ବଜାଉଥିଲି। ତମ ମ ବି ରଖ